ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର ମୁଁ ଆପଣଙ୍କୁ ଫୋନ କରିଥିଲି ବିଗତ ଦିନରେ ଆପଣ ଟିକେ ବ୍ୟସ୍ତ ଥିଲେ କଲ୍ ଉଠେଇ ପାରିଲେନି ଯାହା ହଉ ଆପଣ ଅବିକା ସମୟ ବାହାର କରି ମତେ କଲ୍ କରିଥିବାରୁ
ମୁଁ ବହୁତ ବ୍ୟସ୍ତ ରହୁଚି ମ ଏଇ କଲ ହେଇ । ଛୁଟି ଥିଲା। ତ। ଏଇ ରଜ ପାଇଁ ଛୁଟ୍ ଛୁଟି ନେଇକି ଆସିଛି ସେଥିପାଇଁ ମୁଁ କଲ୍ କରିଛି ଆଉ।
ଆଚ୍ଛା।
ଆସିଛି ପଳେଇବି ରଜ ସରିଲେ ବୁଧବାର ଆଡ଼କୁ ଆଉ।
ଓହୋ ମ୍ୟାଡ଼ାାମ ଆପଣ ଅବିକା କୋଉଠି ବାସ କରୁଛନ୍ତି?
ମୁଁ ଏଇନା ଅଛି। ଆମର ଇଷ୍ଟ ପଟେ ଅଛି, ହୁଁ। ହେଁ?
ଇଷ୍ଟ ପଟେ ପୂର୍ବ ପଟେ ଅ ହଁ ଆଛା। ଆଚ୍ଛା ଆଚଛା ଅ ହୋ।
ହଁ କଣ କଣ ଖବର? କାହିଁକି ମନେ ପକାଇଥିଲି କୁହନ୍ତୁ।
ନାଇଁ ଖବର କଣ? ମୁଁ, ନାଇଁ ମୁଁ ଅବିକା ଗାଁକୁ ଆସଚି ଛୁ ଟି ପାଇଁ ଆଉ ଆପଣ ମୋର ଶଶୁର ଘରୁକୁ ଟିକେ ଆସିଚି ବୁଝିଲେ। ହଉ। ଶଶୁର ଘରୁକୁ ଆସିଛି ସ୍ତ୍ରୀ ଜିଦି କଲା କହିଲା ଆଉ ଟିକେ ବାପ ଘରୁକୁ ଯି
ଆଉ କଣ ରଜଟା ଗୋଟେ ଆମର ଓଡ଼ିଆ ପର୍ବ ଆଉ ସିଏ ଆଉ ଟିକେ ଯିବେନି ବାପ ଘରୁ??? ଏଇ ଦିନରେ? ଆ ସବୁବେଳେ ଆପଣ ରୋଷେଇ କରି ଖାଇବା ଦଉ ଥୁଏ ନାଁ କଣ?
ହଁ ନାଇଁ ନାଇଁ ଆମର ଗୋଟେ ରଖିଦେଇଚୁ ଆମର ଚାକର ମଧ୍ୟ ରଖିଦେଇଚୁ। ସିଏ ଆମର ସମସ୍ତ ଘରର ସମସ୍ତ କାର୍ଯ୍ୟ କରୁଚି। ତାକୁ ବେଶୀ କିଛି କଷ୍ଟ ଦଉନି ମୁଁ ଯେହେତୁ ସିଏ ଟିକେ
ହୁଁ ନାଇଁ ନାଇଁ କଷ୍ଟ ଢେଇଁ ବି କଥା ନାଇଁ କଥା ହଉଚି ମନ ଠି। ଟିକେ ବାପ ଘର ଯୋଉ ଇଏ ଶାଶୁ ଘରେ କଁ ସେଟା ଅଛି? ଯାହା ବି ହେଲେ ସେ ଯାଆ ତୁମେ ତ ସେ ଯଉ ଇଏ ମେଳାପ ଆଉ ସବୁ ବି ଗାଁରେ ସବୁ ଝିଅମାନେ ସ୍ ଥିବେ।
ହଁ।
ତାଙ୍କର ଖୁସି ମଜା ଆଉ।
ହଁ ସିଏ ଟିକେ ରଜ କରିବ। ପ୍ରଥ ପ୍ରଥମ ରଜ ତାର ବାବା ବିବାଘର ପରେ ସିଏ ଟିକେ ଅଳତା ନାଇବ। ଟିକେ ସିନ୍ଦୁର ଟିକେ ନେଲ ନଖପାଲିସି ଆଉ ଟିକେ ଝୁମୁ
ଆଉ କଣ ଆଉ କଣ ମ ବୁଲାବୁଲି କଣ ଯୋଜନା ଅଛି?
ବୁଲାବୁଲି ତ ଭାବେ ରଜ ପାଳନ କରିବା, ଆଉ ମୁଁ ପା ବର୍ ତମ ନଛି ଏଠି ଆଉ ମୋ ଘରୁକୁ ଗଲେ ଆପଣ
ହଁ ହଁ ମେଡ଼ମକୁ ନେଇ ଆସନ୍ତୁ କିଛି ନାହିଁ।
ନାଇଁ ଆମ ମହାବିଦ୍ୟାଳୟରେ ମୋର ଗୋଟେ ଅସୁବିଧା ହେଇଯାଇଚି ତ ଆମର ଯୋଉ ଉ ମୁଁ ହେଲା ମହିଳା ସାହିତ୍ୟ ଅଧ୍ୟକ୍ଷ ଆଉ ଯେହେତୁ ମୁଁ ସାହି ଅଧ୍ୟାପକ ସାହିତ୍ୟରେ ମୁଁ ସେ ମହାବିଦ୍ୟାଳୟରେ ବିଗତ ସାତ ବର୍ଷ ହବ ନିଯୁକ୍ତି ପାଇଚି। ଆମର ସରକାରୀ ଚା କି ଦ୍ଵାରା ଯେହେତୁ ସେଟାରେ ମୋ ଟିକେ ରହିବା ଖାଇବା ଟିକେ ଅସୁବିଧା ହଉଚି ଏବଂ ସେ ସେ ମହାବିଦ୍ୟାଳୟର କିଛିଟା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମୋର ଟିକେ ଟିକେ
ହଁ ଆପଣ ତ ଆପଣଙ୍କ ତ ଏଇତ ମୁଁ ଶୁଣି ଶୁଣି ଆସିଚି କିଛି ନା କିଛି ଆପଣଙ୍କ କନ୍ଦଳ ହେଇଯାଏ ଆଉ।
ହଁ ନାଇଁ ନାଇଁ ମୁଁ ଟିକେ ସତ୍ୟ ପଥରେ ଚାଲେ ତ ମୋର
ହଁ ସେଇଟା ହବ ଯିଏ ସତ୍ୟ ପଥରେ ଚାଲିବ ତାକୁ ତ ସମାଜ ବିରୋଧ କରିବ। ହ ଅସୁବିଧା ସମ୍ମୁଖୀନ ହେବେ ଆଉ କଣ ସେଗୁଡା ଛାଡ଼ନ୍ତୁ ସେଗୁଡାକ ଜୀବନର ସଂଘର୍ଷର କାହାଣୀ
ହୁଁ। ପ୍ରଧାନ ପ୍ରଧାନ ଶିକ୍ଷକ ଆମର ଟିକେ ମୋ ଉପରେ ଟିକେ ରାଗି ଯାଇଚନ୍ତି ଛାଡ, ମୁଁ କହୁଥିଲି ଯେ ଆଉ ମତେ ଟିକେ ମୁଁ ମୋର ଟିକେ ବାକ୍ୟରଣରେ ଟିକେ କିଛି ତ୍ରୁଟି ଥିଲା, ଆପଣଙ୍କୁ ଯଉ ସେଦିନ କହୁଥିଲି ଆପଣ ଟିକେ ସେ ବିଷୟରେ ଟିକେ ମତେ କହିବେ କି?
ଆ ଆପଣ ଜଣେ ଓଡିଆ ଅଧ୍ୟାପକ ଆଉ ଆପଣ କଣ ବ୍ୟାକରଣ ତ୍ରୁଟି
ନାଇଁ ନାଇଁ ବାକ୍ୟରଣ ମୋର ଟିକେ ମୋର ସାହିତ୍ୟ ଭଲ ହୁଏ, ଯେହେତୁ ମୋର ସାହିତ୍ୟ ମୋର ବାକ୍ୟରଣ ଟିକେ ରହିଛ
ଆପଣ ଯଉ ବହି ଲେଖୁଥିଲେ, କଣ ଦିଟି ସେଇଟା ସରିଗଲାଣି?
ନାଇଁ ନାଇଁ ଭୟର ଆମ ତ ଉଁ ଦ୍ଵିତୀୟ ପର୍ଯ୍ୟାୟ ବହିର ସମ୍ପୂର୍ଣ୍ଣ ହେଇଚି। କିନ୍ତୁ ଏହା ବହୁତ କଷ୍ଟ। ତ ମାନେ ବହୁତ ସମୟ ନଉଚି।
ହଁ ଯେହେତୁ ହଁ କାମ ବ୍ୟସ୍ତତାରେ ଲେଖିବା ଟା ବହୁତ କଷ୍ଟ ହବ ଆଉ।
ହୁଁ ହୁ ଆ ଭାବିକି ଲେଖିଲା ବେଳକୁ ନିଜର ର କ୍ରିୟାତ୍ମକଶିଳ ଭାବନା କୁ ପରିପ୍ରକାଶ ପରିବା ଟା ଟିକେ ବହୁତ ଜଟିଳ ହେଇଯାଉଛି। ହୁଁ ନିଜ ଅପରପକ୍ଷରେ ରହିଯଇଚିା ପରିବାରର ସମସ୍ୟା। ଘରେ ବାପାଙ୍କ ଦେହ ଟିକେ ଭଲ
ଠିକ୍ ଅଛି ଆପଣ ଏବେ ଟିକେ ଏତେ ଟେନସନ୍ ନିଅନ୍ତୁନି ରଜତା ଆସି ସେମିତି ବୁଲାବୁଲି କରନ୍ତୁ ଆଉ କଣ ସବୁବେଳେ ଟେନସନ ନେଲେ କଣବ ଆଜି ଆଜିକାଲି ଯାହା ହେଉଛି ଦେଖୁଛନ୍ତି। ଦେହ ପା ଯେମତି ଖରାପ ହଉଛି। କାହାକୁ କେତେବେଳେ କଣ ହେଇଯା ଟେନସନ୍ କାହିଁ ନେଉଛନ୍ତି ଟିକିେ ବୁଲାବୁଲି କରନ୍ତୁ। ଆସିଛନ୍ତି ଟିକେ କୁଆଡ଼େ ଟିକେ ପ୍ଲାନ୍ କରନ୍ତୁ। ମୁଁ ତ କହୁଛି ଆମ ଆଡେ ଆସନ୍ତୁ। ଏଇ ଟିକେ ଝରଣା ଫରବୁଲିବାୁଲି ଯିବେ ଭଲ ଲାଗିବ। ଆପଣଙ୍କୁ ପରିବେଶ ସହିତ ଆପଣ ସମୟ ଅତିବାହିତ କରିବେ ମ୍ୟାଡ଼ମ୍କୁ ନେଇ ଆସନ୍ତୁ।
ଆପଣ ଟିକେ ଆପଣଙ୍କ ବିଷୟରେ କୁହନ୍ତୁ କଣ?
କଁ ଏଇନା କଁ ଏଇନା କହିବି ବହୁତ କାର୍ଯ୍ୟ ବ୍ୟସ୍ତତା ତା ସହିତ ବହୁତ ଚାପ ପ ରହୁଛି। ଆଉ ତା ସହିତ ଏପଟେ ହଁ ଏପଟେ ମୁଁ ଯୋଉ ଏ ସଂସ୍ଥା ଚଲେଇଛି ଯୋଉ ଗରିବ ପିଲାମାନଙ୍କୁ ଯୋଉ ପାଠ ପଢେଇବା ପାଇଁ ଇଏ ତାଙ୍କ ପୁଣି ରହିବା ବ୍ୟବସ୍ଥା ତା ସେଥିପାଇଁ ବି ବହୁତ ବ୍ୟକ୍ତିଗତ ଖର୍ଚ୍ଚ ବନ୍ଦ କରିବାକୁ ପଡୁଚି। ଆପଣ ତ ଦେଖୁଥିବେ ଭଲ କାମ ପାଇଁ ଏତେ ଆ ଲୋକମାନେ ଏତେ ସାଥ ଦେଉନାହାନ୍ତି ହଁ। ତେଣୁ ଆମେ ପାଣ୍ଠି ସଂଗ୍ରହ କରୁଛୁ ଆପଣ ଯଦି ଚାହିଁବେ ଆପଣଙ୍କର ଯୋଉ ବିଶ୍ବିଦ୍ୟାଳୟରେ ଟିକେ କଥା ପକେଇ ଟିଏ କରନ୍ତୁ କି ଛି ଛୁଆଙ୍କ ପାଇଁ କିଛି ସାହାଯ୍ୟ କରନ୍ତୁ।
ସେ ଆମ ଅଧ୍ୟାପକ ଆମ ସହପାଠୀ ମାନଙ୍କୁ କହିବି ଏବଂ ଛାତ୍ର ମାନଙ୍କୁ ମଧ୍ୟ ସେ ଭିତରେ
ଯେଉଁ ଆପଣଙ୍କର ଏରିଆରେ ବି କୁହନ୍ତୁ ଟିକେ ହଁ।
ଆମ ଅଞ୍ଚଳରେ ମଧ୍ୟ ସେ ବିଷୟରେ ଟିକେ
ହଁ ମ ଛୁଆ ପଢିଲେ ଛୁଆ ଟିକେ ଆଜିକାଲି ଆମେ ଆଉ ଗୋଟେ ଦ ଦିଗ ପ୍ରତି ବି କାମ କରୁଛୁ। ଛୁଆଙ୍କର ଆଜିକାଲି ଯୋଉ ହଁ। ଟିକେ ମୋରାଲିଟି ଯୋଉ ରହୁନି ଟିକେ ନୈତ୍ ପ୍ରତିକତା ଟିକେ ରହୁନି ଛୁଆମାନଙ୍କୁ କର ଆମେ ସେଥିପ୍ରତି ବି ଧ୍ୟାନ ଦେଉଛୁ ତାଙ୍କୁ ଶିଖଉଛୁ। ସେଇ କଥା ହୁଁ। ପିଲାମାନେ ଆଜିକାଲି ମୋବାଇଲ୍ ଫୋନ୍ ଦେଖି ବହୁତ ଇଏ ହେଇଗଲେଣି ନା ହଁ। ଆପଣ ଯଦି କିଏ ଥିବେ ଅଧ୍ୟାପକ ତାହେଲେ ବି କହିବେ ଆମେ ଆମ୍ ହଁ ତାଙ୍କୁ ଏଇଠି ଦେଇପାରିବୁ ଇଏ
ନାଇଁ ଆମର ମଧ୍ୟ ଏଠାରେ ଏକ ସାର୍ ଅଛନ୍ତି ଯିଏକି ସବୁ କାର୍ଯ୍ୟରେ ସବୁବେଳେ ଅ ମାନେ ଓ ହ ସକ୍ରିୟ ରହିଛନ୍ତି ଏଇ କାର୍ଯ୍ୟରେ ସେ ବହୁତ ଇଚ୍ଛାବାନ୍ ମଧ୍ୟ ଏଥିପ୍ରତି ତେଣୁ ତାଙ୍କୁ ମୁଁ ଆପଣଙ୍କ ବିଷୟରେ କହିବି ଏବଂ ଅପ୍ ଯୋଗାଯୋଗ ନମ୍ବର ମଧ୍ ମଧ୍ୟ ତାଙ୍କୁ ପ୍ରଦାନ କରିବି ଇସ୍ ସେ ଆପଣଙ୍କ ସହ ଯୋଗାଯଗ କରିବେ ଏବମ୍ ଆମ ବିଦ୍ୟାଳୟରେ ମଧ୍ୟ ତାର ବିକାଶ ପାଇଁ ସେ କିଛି ପଦକ୍ଷେପ ଆବ କଣ ଏବମ୍ ସେ ମିଶିକି
ନାଇଁ କଥା କଣ କି ହଁ ସେଇ ଯୋଉ କଲେଜ ରେ କଣ କହୁଚି କି ପିଲା ମାନେ ତ ବଡ଼ ବଡ଼ ହେଇଗ ଇଗଲେଣି ନା ମାନୁନାହାନ୍ତି ଆଉ ଟି ଅଧ୍ୟାପକ ମାନଙ୍କୁ ଆମେ ସେଟା ଚାହୁଁଛୁ ଛୁଆ ମାନେ ଯେମତି ଛୋଟ ମାନେ ତାଙ୍କୁ ଏଇ ଯୋଉ ଛୋଟ ଛୋଟ କ୍ଲାସ୍ ରୁ ତାଙ୍କୁ ହଁ। କମ୍ ବୟସରୁ ଆମେ ତାଙ୍କୁ ସେଇ ଶିକ୍ଷାଟା ଦେଲେ ସିଏ ତାଙ୍କ ଜୀବନେ ସେଇଟା ଝଲକିବ ପରେ ଅବସ୍ଥାରେ।
ହଁ ନିଶ୍ଚିନ୍ତ ଭାବେ ନିଶ୍ଚିନ୍ତ ଭାବେ ସେଇୟା ଫଳ ପ୍ରଦ ହବ ଆପଣ ଯାହା କରୁଛନ୍ତି ବା ଭଲ କାର୍ଯ୍ୟ କରିଛନ୍ତି। ତେଣୁ ଏହି କାର୍ଯ୍ୟରେ ସମସ୍ତଙ୍କୁ ଟିକେ ଏ ମାନେ ସବୁ ମାତା ପିତାକୁ ମଧ୍ୟ ତାଙ୍କ ପିଲାମାନଙ୍କ ପତ୍ ଟିକେ ଧ୍ୟାନ ଦେବା ଦରକାର ଟିକେ ନ ଠିକ୍ ଅଛି।
ନିଶ୍ଚିତ ରୁହେ ଆମେ ତ ଅନାଥ ହଁ।
ମୂଲ୍ୟବୋଧ ତାକୁ ଶିଖେଇବା ନିହାତି ତି ଆବଶ୍ୟକ ଯାହାଫଳରେ ସେ ଆଗ ଦିନରେ ନିଜର ପରିବାର ଏବଂ ସମାଜ ପ୍ରତି ଏକ ଉଦାହରଣ ପାଲଟି ପାରିବେ।
ନାଇଁ ଆମେ ତ ଅନାଥ ପିଲାମାନଙ୍କୁ ଯାହା ଆଣିକି? ମାନେ ନିଜ ଖର୍ଚ୍ଚରେ ତାଙ୍କ କୁ ସୁବିଧା ଦଉଛୁ। ରହିବା ଏବଂ ପାଠ ପଢ଼ିବାର ତା ସହିତ ଆମେ ବି ଯୋଉ ଯାହାଙ୍କର ପିତାମାତା ଅଛନ୍ତି ତାଙ୍କୁ ବି ଆମେ ସୁଯୋଗ ଦଉଛୁ ଆସିକି ପଢିବାର। ଠିକ ଅଛି ହୁଁ ଯଦି କିଏ ଥିବେ ତାହେଲେ ମୁ କହିପାରିବେ ଆସିକି ଇଏ କରୀବେ ଆମେ ବି ବିସ୍ତାର କରିବାକୁ ପ୍ଲାନ୍ କରିଛୁ।
ହୁଁଏହା ସର ଏଇ ଆପଣଙ୍କ ପଦକ୍ଷେପରେ ସରକାରଙ୍କ କିଛି ସହାୟ ମିଳିଲନି ନା କିଛି ସ୍
ନାଇଁ ହ ନାଇଁ ଆମେ ଏଇଟା ଆମେ ନିଜ ଉଦ୍ୟମ ରେ ମୁଁ
ଓ ଏଟ ବ୍ୟକ୍ତିଗତ ସ୍ତରରେ କର
ହଁ ହଁ ହଁ ମୁଁ ଆରମ୍ଭ କରିଥିଲି ଯୋଉ ଭଲ ଲୋକ ମାନେ ଆସିକି ନିଜେ ତାଙ୍କ ଇଚ୍ଛାରେ ଆମର କିଛି ବାଧ୍ୟବାଧକତା ନାହିଁ। ତାଙ୍କ ତରଫରୁ ଆସିକି ସାହାଯ୍ୟ କରୁ ବା ସାଥ ଦଉଛନ୍ତି ତ ସେମାନଙ୍କୁ ଆମେ ସଦା ସର୍ବଦା ପାଇଁ ସ୍ଵାଗତ ଜଣାଉଛୁ।
ନାଇଁ ନାଇଁ ନାଇଁ ମୁଁ ଏ ବିଷୟରେ ଟିକେ ବିଚାର କରିବି ଏବଂ ମୋର ଏକ ସାଥି ଅଛନ୍ତି ବ୍ଲକ ଉନ୍ନୟନ ଅଧି ଆପଣଙ୍କ ଅଞ୍ଚଳରେ ମୁଁ ତାଙ୍କ ସହ ଯୋଗାଯୋଗ କରିକି ଆପଣଙ୍କ ବିଷୟରେ ଜଣାଇବି ଏବଂ ଆପଣଙ୍କ ସତ୍ କାର୍ଯ୍ୟ ବିଷୟରେ ମଧ୍ୟ ତାଙ୍କୁ ଅବଗତ କରାଇ ଯଥାଶୀଘ୍ର ଯେ ଯେପରି ଆପଣଙ୍କର କିଛି ସମସ୍ୟା ରହିଛି ତାର ସମାଧାନ ପାଇଁ ତାକୁ ମାଗିବି ପ୍ରାର୍ଥନା କରିବି ତାଙ୍କ ଆଗରେ ସେ ଆପଣଙ୍କ କାର୍ଯ୍ୟଟାକୁ ଉ ସମ୍ପୂଣ୍ଣ
ହଁ ଆପଣ ବି ଯଦି ଆମେ ଖୁସି ହବୁ ଯଦି ଆପଣ ଆସିକିନି
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆପଣ ବ୍ୟସ୍ତ ହୁଅନ୍ତନି ମୁଁ ଯିବି। ବି ଆମ ଛୁଟି ସରିଷାରୁ ଆଉ ମୋ ସ୍ତ୍ରୀ ଟିକେ ଘରକୁ ପଳେଇଲେ ଆଉ ମୁଁ ଟିକେ ଫାଙ୍କା ହେଇ
ହଁ ଆପଣ ଆପଣ ତ ସେଠି ମାନେ ଏକା ରହୁଥିବେ ନା କ ନାଇଁ କଲେଜ ତରଫରୁ ଆପଣଙ୍କୁ ତ ମିଳିଛି ନା
ହଁ ମତେ କଲେଜ ତରଫରୁ ବାସଗ୍ରହ ମିଳିଛି। ଆଉ କିଏ କଣ ସେମିତି କିଛି ଅସୁବିଧା ନାହିଁ ସବୁ ଠିକଠାକ।
ଆପଣଙ୍କର ଏଇ ବହିଟି ଆପଣଙ୍କର ଏଇ ବହିଟି ଯୋଉ ଦିଟି ଲେଖା ସରିଲେ। ହଁ ଆପଣ ତାକୁ ଇଏ କଲେ ସେ ତାପରେ ଟିକେ ସମୟ ଦିଅନ୍ତୁ।
ହଁ ମୁଁ ବହି ଲେଖା ଟା ସରିଗଲେ ମୁଁ ଆପଣଙ୍କ ସହ ଯୋଗଯୋଗ
ହଁ ଆଛା ମୁଁ ବି ମୁଁ ବି ତିନିଟା ବହି ବର୍ତ୍ତମାନ ଲେଖ ଲେଖୁଛି। ହଁ ଶେର୍ଷ ସ୍ତରରେ ଆମର ତାର ଅଛି ହଁ। ଆପଣ ଯୋଉଠି ତାକୁ ଉନ୍ମୋଚନ କରିବେ। ସେଠି ଟିକେ ମତେ ବି ଟିକେ ଯୋଗାଯ କରିଦେ ମୁଁ ବି ଭାବୁ ଉନ୍ମଚନ କରିବାକୁ ଆଉ
ଓହୋ ଉନ୍ମୋଚନ କରିକି ଆପଣ ତା ଦେହରୁ କିଛି ଅର୍ଥ ବି ପାଇବାର ଆଶା ରଖିଛନ୍ତି କି?
ଆରେ ଉନ୍ମୋଚନ କରି ମୁଁ ଚାହୁଁଛି କି ଆଗେ ସମାଜରେ ସେଇଟା ଭଲ ସେେ ପିଲା ପଢନ୍ତୁ ବୁଝନ୍ତୁ ଅର୍ଥ ତ ତାର ସେଇଟା ପରର କଥା। ଥା। ମୁଁ ଅର୍ଥ ଲୋଭରେ କରିନାହିଁ। ମୁଁ ଚାହୁଁଛି ବିସ୍ତାର ହଉ ଜ୍ଞାନ।
ହଁ ଜ୍ଞାନ ବିସ୍ତାର ହେଲେ ଭଲ।
ହଉ ଠିକ୍ ଅଛି ଆଜ୍ଞା ହଉ। ରଖୁଛି ଆଁ।